ହ୍ୟାଲୋ।
ହୁଁ। ହ୍ୟାଲୋ।
ହଁ କଣ କରୁଚ?
ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ହ୍ୟାଲୋ। ଏଇ ବସି ଆଉ ତୁ କଣ କରୁଛୁ ହ୍ୟାଲୋ? ବସିଛି ଆଉ।
ବର୍ଷା ହଉଛି।
ବର୍ଷା ଏବେ ଟିକେ ବର୍ଷା ଏବେ ଟିକେ କମିଛି।
ହଁ।
ନମସ୍କାର।
କଣ?
ହଁ।
ସେ ହଉଥିଲା
ହଁ ସେ ଉମୁ ନନା ଫୋନ କରୁଥିଲେ କହିଲା ତମେ ଆ ଏବେ ବୋଉ ବା ପରିବା କାଟୁଛି। ମଜା ହଯିବ ହୁଁ ମୁନା ନା ନୁହେଁ ହେଲା। ଫୋନ କରିଥିଲା ହଁ ରୋଷେଇ ସରିଲାଣି ସେଇ ହଁ ସରିଲାଣିିବା ଭଜା ଭଜା। ଭଜା ଭାଜିବ।
ହୁଁ କଣ କହୁଥିଲା ଫୋନ ଫୋନ କରି କଣ କହୁଥିଲ?
ହଁ ଆଉ ତମ ରୋଷେଇ ସଇଲାଣି? ଆଁ। ହାଲୋ ଶରିଗଲାଣି ରୋଷେଇ? କଣ କରିଛ କରିଛ କଣ?
ହ ମାଛ ତରକାରୀ ଭାତ ମାଛ ତରକାରୀ ଆଉ।
ଓ ହଁ ତମର ସଡେ ବର୍ଷା ହଉନି? ବର୍ଷା ବର୍ଷା।
କଣ କଣ ଜାଣିଛ କମି ଯାଇଛ।
ଏଇ ବଇଚି ଆଉ କଣ କରିବି କଣ କାମ ଅଛି। ପୁଅ କୋଉଠି ମ ହଁ କୋଉଠି?
ତେରା ବେ
ଘରେ ମ କେମିତି ମ?
କରି ଜୋର ଯେମିତି କୋଡିଏ ବର୍ଷ ଆ ଜୋର
ହଁ ହଁ।
ଆଉ ଘରୁ ବାହାର ସେ ତ ଖସଯି
ପଛ ମୁଣ୍ଡ ମାଡ ହେଇଗଲା ପଛ ମୁଣ୍ଡ ଟା ହାଲୋ।
ହୁଁ।
କୋଣଖିବ ପାଇଁ।
ହଁ କହୁନ ହଁ ଶୁଭା ଯାଉଛି ବା।
ନାଇ ଶୁଭୁନି ଟା କାଇଁ ଶୁଭୁଚି
ହଁ ହଁ ମତେ ଶୁଭା ଯାଉଛି ବା ଶୁଭା ଯାଉଛି।
ଆ। ହୁଁ ତାକୁ ତା ପଥମୂଳ ସବୁ ଘଷି ଘାଷି କିନି କାନ୍ଦିଲା କାନ୍ଦିଲା କାନ୍ଦିଲା କାନ୍ଦି କାନ୍ଦି ଶୋଇବା
ଗାଧୋଇ ହଟା ତାକୁ ସେଇଠୁ ସେ କହିଲା କଲା ତ ଜାଣିପାରିନି ନା କି ଅଲଟ୍ରାସାଉଣ୍ଡ କଲେ ଜାଣିବା ଙ୍କର ଆଉ କାନ୍ଦୁଛି କି ଆଉ ବୁ ନାଇଁ କାନ୍ଦୁନି ଆଉ କଣ ମାନ୍ଦା ମୁଁ କହିଲି ନା ଆଉ ନାଇଁ ସେ ଟିକେ କପଡା ଟେ ପୋଛି ଦଉଛି ମୁଣ୍ଡ ଟିକେ ଆଉ ସେ କିଛି ହବନି ଯଦି ବାନ୍ତି ଫଣ୍ଟି ଭଲ ନ କଲା ଅଲଟ୍ରାସାଉଣ୍ଡ କରିବୁ ଆଉ। ଆଉ ବାନ୍ତି କିଛି କରିନି ଆଉ ଆଉ ହଁ ଫେରେ ପଚାରଲି କହିଲା ହଁ ଫେର ସଞ୍ଜ କଚାଡି ହେଇ ପଡିଲା ମୁଁ ତାକୁ କହିଲି ମୁ କହିଲି ଯା ଶୋଇ ପକାଉଛୁ ଆଉ ଆଉ ମୁଁ ହେଟୁ ତାଙ୍କର କିଏ ଜାଉନାହଁନ୍ତିକି। ତାଙ୍କର କୁଆଡେ ଜାଣିଲେ ଜାଣିଲେ ସେ ବୁଢୀ ହେରିକା କହିବେ ନାଇଁ ତା ବୁଢୀ ସହଜରେ କହୁଥିଲା କଲା ଆଉ ଉ ତା ମା ତା ମା ନେଇକି ରଖିଛି ମୋ ନାତି କେମିତି ହେଇଗଲାଣି ଶୁଖିକି ସଇତା ହେଇଲାଣି। ଆଉ ଆଖି କାନ ପଶିଗଲାଣି। ଆଉ ସେ ଝାଡା ହଉଥିଲା ଆଉ ତ କଣ କରିବୁ ଆମେ?
ଓହୋ।
ଏନ୍ ଏରେ ଯୋଇ ତାକୁ
କରୁଥିଲେ ନା ହେଲେ ସେ ବୁଢୀଟା ପୁରା ଅଲଗା ପ୍ରକାର। ଆଟ କଣ ଆଉ କଣ ମୁଁ ମୁଁ କରେଇଦେଲି ନା କଣ? ସେଇଟା ତ କମ୍ପଲସରି ସେଟା କଣ କହିଲ ମାନେ ସେଇଟା ଶରୀର ସମସ୍ତଙ୍କ ପାଇଁ ଇଏ ସବୁ ଛୁଆ ସେଇ ଭଳିଆ ହୁଅନ୍ତି ଆସିବ ତାକୁ କିଏ ମାନେ ଜାଣିଶୁଣି କରାଏ ନା କଣ? ଆ ସେଥିରେ କହିବାର ସେ କଣ ତମ ଘରେ ଥିଲେ ବି ହେଇଥାନ୍ତା ଏ ଏଠିବି ଥିଲେ ହେଇଥାନ୍ତା ଆଉ ତାଙ୍କ ଘରେ ଥିଲେ ବି ସେ ଦାନ୍ତ ଉଠିଲେ ଝାଡା ହେଇଥାନ୍ତା।
ହୁଁ ସେ ଘରେ ମେଘ ସେ ଘରେ ବର୍ଷା ଏ ଘର ଛୁଆଙ୍କୁ ଧରିକି ଘରେ ସବୁ ବର୍ଷା ସେ ଘରେ ପାଣି ପଶି ପା ବା ଗଙ୍ଗାତ ଗୋଟେ ଘରେ ରଖିଲାଠୁ ସିଏ ସମ୍ଭାଳି ହଉନି ଖାଲି କେ କେ ଆଇନେ ଆଇନେ ମା ମୁଁ ନେ ମାମୁ ନେ ଦିଦି ନାଇଁ ଏମିତି ଖାଲୀ ହଉଛି କାନ୍ଦିକି ବାଡେଇ ହଉଛି ଏ ତାକୁ ପଦାକୁ ଆଇନାଠୁ ପଡୁଛି ଦାଲ ଦାଲ କା କାଖେଇକି କେତେ ତାକୁ ଛିଡା କରିବୁ? ସୋନି କତିକୁ ଫୋନ କରିଥିଲା ସୋନି ଆସିକି ନେଇକି ଗଲା ସକାଳୁ ଏଇନାକି ଆଇଲା। ଏଇନା ଆସିକିରି କାନ୍ଥ ସେଗର କାନ୍ଥ ପଡିଗଲା ଜାଣୁ ସେକର
ହୁ ହୁ ମାଟିଘର।
ହଁ ସେଆକୁ ତା ବୋଉ ନେଇକି ଯାଇଥିଲା ସୋନିଘରେ ଛାଡିଆକୁ କାନ୍ଥ ପଡିଗଲା କହୁଛି ଆଇ ଆଇ ଆଉ ସିଆଡେ ଢୋ ହୋଇଗଲା।
ହୁଁ
ଢୋ ହେଇଗଲା ମୁଁ କହିଲି କଣ ନା ଢୋ ହେଇଗଲା ଉ ହେଇଛି। ଉ ହେଇଛି ଢୋ ହେଇଗଲା ଆଉ ମାମୁଁ ଆଇଲେ କହିବି ମାମୁଁ ମା ମାମୁଁ ମାମୁଁ ଆଉ ତ ମାମୁଁ ଆଇଲା କହିବି ପାଟି ଫିଠୁନି ମାମୁ ମାମୁ ମାମୁଁ ଆଇଲେ କହିବି ଆଉ ଢୋ ହେଇଗଲା ଆଉ
ଓ ହୋ ଏବେ କେମିତି ଅଛି ଭଲ ଅଛି।
ହଁ। ଏନା ଯାଇଛି ବାପି ନେଇକି ଯାଇଛି ତାକୁ ଜୋରକୁ ଦେଖିବାକୁ ପାଣି ପାଣି ଆମର ରୋଡ କରେ ନାଗିଗଲାଣି।
ଏତେ ପାଣି ହେଇଗଲାଣି?
ହଁ ରୋଡ କଡରେ ଫଡିଆ ଫଡିଆ ସବୁ ବୁଡି ଯାଇଛି ଛେଳି ଗାଈ ଗୋରୁ ଆଉ ଚଳିବାକୁ ନାହିଁ ମା ମାଛ ଧରିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ସବୁ ମାଛ।
ତମର ଯାଇନ ଧରିବା ପାଇଁ?
ନା ଆମର କିଏ ଧରିବ ଆମର କିିଲେ ଆଣିଲୁ ସେ ସିପୁନା କତିରୁ। ସିପୁନା କତିରୁ କିିଲେ ଆଣି ରା଼ନ୍ଧିଛୁ।
ହେଁ କାହିଁକି ଅସନା ମାଛ ଖାଉଛ ଘୋଅ ମାଛ।
ଏ ବଡ ମାଛବେ। ଶାଢୁ ଉଠି ଆଇଛନ୍ତିବେ ଏଠିକାମାଛ। ଜାଲ ପକେଇ ଧରିଛନ୍ତି ସେ ରୋହିମାଛ
ସିଆଡେ ବି ମାଉସୀ ଏମିତି ହେଇଛି ମାଛ ପ୍ରବଳ ସିଆଡେ। ମୁଁ ମାମୁଁ ଘରୁ ଫୋନ କଲି ତମ ସେଠି ଯୋଉ ଉଠି ଆସନ୍ତିନି।
ହୁଁ।
ସେମିତି ଉଠି ଯାଇଛନ୍ତି କୁଆଡେ ମାଛଗୁରା ମାମୁଁ ମୁହର ଫୋନ କରିଥିଲେ ମୁନାନା ମତେ କହିଲା ଦେଇ ଆସିବ ନା ତମେ ଆସିବ ବୋଉ କହିଲା ଆଉ ବର୍ଷା ହଉଛି ଆଉ ମାଉସୀନା ସକାଳେ ତମେ ହେଇଥିଲେ ଭୋରୁ ଯଦି କମିଯାନ୍ତା ତମେ ଆସ ପାରଥାନ୍ତା ଆଉ ସେକୁ ବଗିଲା ଆଉ ସହିତ ବର୍ଷା ହେଲା ଆଉ ସେ ଏଗାରଟା ବାଜିଲାଣି ସିଏ ଆସି ପାରିବନି ଆଉ ଆମେ ଯାଇ କଣ କଲୁ ସେ ବର୍ଷା ଟିକେ କମୁ କମିଲେ ଯିବୁ ଆଉ।
ସେଠୁ ସିଆଡେ ଜୋର ହେଉଛି ନା?
ହଁ।
ଆମର ଏ ଜାଲୁଆ ଯିଏ ଜାଲ ରଖୁଛନ୍ତି ସେ ସବୁ ଧରୁଛନ୍ତି ଆଉ ଆମର ଆମେ ତାଙ୍କଘରୁ କିଲେ ଅଣିଥିଲୁ ଦେଢଶହ ଟଙ୍କା ଜମା।
ଆଉ ଦେଇ କଣ କରୁଛି?
ଏଇ ତରକାରୀ କରିୁଥିଲା ବସିଛି ନା। ହଉ ବଇଛି କି ଘର କଣ ସଜାଡୁ ଛି ଲୁଗା ପଟା ଆଉ ସବୁ ଓଦା ମୋଧା ହେଇ ଥୁଆହେଇଛି। ଆ ଶୁଖିବାକୁ। ବୁସିନା ଯା ଆଉ ତାହେଲେ ଚୁପ।
ହଁ ବା ଆମର ସେମତି ଶୁଖିବାକୁ ଜାଗା ନାହିଁ ତାଜା ଉପରେ ପଡିଛି। ଚିଆର ଉପରେ ପକେଇଛି
ହଁ ଆମର ସେଇ ପଗେଇ ସେଇଠି ଆଉ। ଆଉ ଗୋଡ ଯେ ବାଲି ଖାଇକି ପୁରା ଯାଇଛି କେରା କେରା ହେଇକି।
ହଁ ବା ଏ ମୋ ବୋଉର ପାଣି ହାତ ଖାଇକି ବର୍ଷା ନା ବର୍ଷା ଆଡୁ ହଁ ବା ତମ ସେଠୁ ଘରୁ ବାହାରିଲେ ପାଣି।
ହଁ ଗୁହାଳ ମୁତ ଫୁତ ଖାଇ ଯାଉଛି ସବୁ।
କଲାଠୁ ମୋ ବୋଉର ସେମତି ପାଣି ସ୍କୁଲରେ କଲାଠୁ। ସ୍କୁଲ ରେ କରୁଛି ଏଠି କରୁଛି ସ୍କୁଲ ରେ କରୁଛି ଏଠି କରୁଛି ସେମତି କଣ ଆମେ ଦି ଜଣ ଥିଲୁ ଆମର ଛି ନଥିଲା ଆମର କରିଦେଇଥିଲୁ ସଇଲା କିନା ତା ଇଏ ତାଠୁ ସେଉ। କଲାଠୁ ଦି ଜଣ କଲାଠୁ ଇଆଡେ ମୁ ତ କରୁଛି ମୁଁ ସ୍କୁଲ ତ ପଳେଇ ଯାଉଛି ଆଉ। କଣ କରିବା ଯେ ମୁଁ ତମ ତା ସମୟ ହବ କି ମୁଁ ସ୍କୁଲରୁ ଆସିଲି ଆଉ ମତେ ଆଉ କଣ କରିବି ସେଇଡା କରିଗଲାଠୁ ତା ପୁରା ପହେଇ ଆଇଚି ପାଣି ଆ ମୁଁ ମୋର କରଦିଏ ଆଉ ବେସି ହୁଏନି। କି ଆମର ମା ଝିଅ ଦିଜଣଜାଙ୍କ ଅଳ୍ପ କରଦେନୁ ଥୁଆହେଲା ମୁଁ ମୋର। କଣକି ସେଇଲା ଆମରା ଖାଇଲୁରେ ଅଁ ଏଇନା କରିବାକୁ ପଡିବ ସେଇଠୁ ତାକୁ ଟିକେ ଏଇନା ହାତଧୁଇ ଝିଅ ଆଉ ହୁଁ।
ଏ ରୋଷେଇ ଭଜା ବଇସେଇଛି ନା କଣ?
ହଁ ସବୁ ହେଇ ସାରିଲାଣି ଭଜା ବଇଛି ଆଉ।
ଆଉ ଏଇ ସେ କାନ୍ଥ କରିଛି ତାକୁ ମା। ଏ ପ୍ରତେକାକୁ ଇଏ ଏଇ ଯୋଉ ଇଟା ଆଣିକି ରଖଥିଲି ନାଲି। ଟାଗୁରା ଥୁଆ ହେଇଥିଲା ସିଏ ଭାଙ୍ଗ ପଲେଇଆଇଚି ଯେ ଭାଙ୍ଗିକି ପୁରା ଚୁନବୁତ ହେଇଯାଇଛି।
ଓହୋ ସେ ପଡିଛି ତା ଉପରେ ନା କଣ?
ବାରିଆଡେ ଥୁଆ ହେଇଥିଲା ସେଇ ଯୋଉ ରାସ୍ତା କରରେ ସେ ସବୁ ପଡିଯାଇଚି ସବୁ। ହଁ ଖନ ଖନ ଖନ ମନ ହେଇଚି ମୁଁ ମୁଁ ସେଇଆ କଲି ଛେଲିଯାଉଁ ସେରା କମ୍ପ ଦ୍ୱାରା ମୁଁ ବଇବି ଇଟା ମ ତେ କହୁଚି ଛେଳିନେଇକି ଯା ଇଟା ବୋହିବି ଇଟା ବୋହିବି ମୁଁ କହିଲି ରୁହ ଇଟା ବୋହିବ ଛେଲିଟା ଟେ ଛାଡିଦେଇକି ଆସ ଆ ଜଗିଥାଏ ଟିକେ ରୋଡ କରେ।
ପୁଅ ପୁଅ କାଲି ପହିଲା ନା କଣ
କାଲି ପା କାଲି ପଇଲା ସ ଆଠଟା ନଅଟା ଖଣ୍ଡେ ହବ ନା ହଁ ସାତଟା ଖଣ୍ଡେ ଟାଇମ୍ ହବ ସାତଟାଁ ରା ନାଇଁ ଦିନ ସାତଟା ଖଣ୍ଡେ ଟାଇମ୍ ହବ ସାତଟା କି ଆଠଟା ଆଉ କହିନେ ଏଣେ କାମ ଏ ମେଘ ତ କୁରୁଚି କୋରୁଚି ସବୁବେଳେ ଆଉ।
ହ କାଲି କହିନ୍ କହିଥିଲେ କଣ ଯାଇ ନା
ଆମ ଆଉ ଆଉ କଣ କାନ୍ଥ ବା ଏଇ ସକାଳୁ ପଇଲା ହୁଁ ବାଛୁରୀ ସେଇଠିଆ ବନ୍ଧା ହେଇଥିଲେ ଦିଟାଙ୍କ କେମତି ଭାଗ୍ୟ ସଳକ ତଙ୍କ ନା ବାଥ ଏକର ଛେଳି ବନ୍ଧା ହେଇଥିଲା ସେକରେ ବାଛୁରୀ ବନ୍ଧା ହେଇଥିଲେ
ହୁଁ ହୁଁ ଯା ହେଉ କେମିତି କିଛି ହେଇନି ଏଇନା ମାନେ କଣସି ଛେଳିିକୁ ସେଇଠି ଅଛନ୍ତି ସବୁ
ହଁ ସେଇ ଘର ତ ଛେଳି ଆଉ
ତମେ ମାନେ କଣ କହୁଛ ସେ ଜାଗା ଟା ରଖିବ ନା ବିକିଦବ ଆ ଜାଗା ଟା ରଖିବ ନା ବିକିବ
ହ କଣ?
ସେ ଜାଗା ଟା ଯ ଯଠି ଘର ଅଛିଲା ମାନେ ଓ ସେଟା ତମର ଅଧା ତାଙ୍କର ଅଧା ନାଇଁ
ସେଠେଲେ ଆମର ସେ ଯୋଉ ପ ପ ଆମେ କଣ କରିବୁ ଆଉ
ହଁ ସେଇଥିରେ କରିଦଅ ଓ ହଉ ମାଉସି ଟାଇମ ହେଲାଣି ମୁଁ କାଟି ଦଉଛି ଆ କାଟି ଦଉଛି ହଁ ହଁ ରଖୁଛି ଆଁ
ହଁ ଆ ତୁ